ହଁ ବନ୍ଧୁ କୁହନ୍ତୁ କଣ କରୁଚନ୍ତି?
ସନ୍ଧ୍ୟାବେଳେ ବର୍ଷା ପାଗ, ବସିଚୁ ଆଉ।
ଆଉ କଣ ଖାଇଲେଣି, ସନ୍ଧ୍ୟାବେଳେ କଣ ଖାଇଲେଣି ଆପଣ?
ନା ସନ୍ଧ୍ୟା ଖାଇବା ହେଇନି କିଛି, ଖାଇବୁ ଆ ଟିକେ ପରେ ଖାଇବୁ, ଡେରିରେ ଭାତ ଖିଆ ହେଇଥିଲା।
ଆଜ୍ଞା। ନାଁ ମୁଁ ତ ଏଇନା ଆଇଲି ଆଜ୍ଞ ମଜୁରୀରୁୁ ବୁଝିଲେ ନା।
ଆପଣ କଣ କରୁଚନ୍ତି?
ଏଇ ଘର କାମ ଆଜ୍ଞା କରୁଚି, ବୁଝିଲେ।
ଆଜ୍ଞା।
ଏଇନା ରାଜମିସ୍ତ୍ରୀ ହେଇନି ଲେବର ଅଛି ବୁଝିଲେ, ଆସନ୍ତା ଦି କିଛି ଆଗାମୀ ଦିନରେ ମଧ୍ୟ ଉଁ ମିସ୍ତ୍ରୀ ହେଇଯିବି ବୁଝିଲେ।
ଆଜ୍ଞା।
ଏଇ ଆଜି ଜଣଙ୍କ ଘରେ ଆଜ୍ଞା ତିନିଶହ ଇଟା ବସେଇବାର ଥିଲା ବୁଝିଲେ।
ଆଜ୍ଞା।
ହଁ ଆଉ ବର୍ଷା ଦିନ ବି ବୁଝିଲେ, ଏକେରେ ମାନେ ଯିବାକୁ ଇଚ୍ଛା ହଉନି କାର୍ଯ୍ୟ କରିବାକୁ। କାରଣ ବର୍ଷା ଦିନ ଓଦା ହେଇ କାମ କଲେ ଦେହ ଅସୁସ୍ଥ ହେଇଯାଉଛି, ବୁଝିଲେ! ସେଥିପାଇଁ ସଞ୍ଚୟ ଯାହା ରଖିଛୁ ତା ମଧ୍ୟରୁ ଟିକେ କିଛି ଖର୍ଚ୍ଚ କରି ଚଳୁଛୁ। ବୁଝିଲେ! ଏବଂ ଅଳ୍ପ ଖର୍ ର୍ଚ୍ଚ ମଧ୍ୟ କରୁଛୁ, ସେଥିପାଇଁ ବନ୍ଧୁ ଟିକେ ବର୍ଷା ଦିନରେ ଟିକେ ହଇରାଣ ହବାକୁ ପଡୁଛି ଆଉ। ବୁଝିଲେ! ବନ୍ଧୁ କଣ କହୁଥିଲି, କୁହନ୍ତି ଶୁଣନ୍ତୁ। ଯାଇଥିଲି ତିନ୍-ତିିନ୍ -ତିନିଶହ ଇ ଇଟା ବସେଇବା ପାଇଁ ଯାଇଥିଲି ବୁଝିଲେ!
ଆଜ୍ଞା।
ଆଉ, ତାଙ୍କ ଘରେ ଆଜି ମାଛ ହେଇଥିଲା। ତିନିଶହଟା ବସେଇଦେଲି ମା ମାଛ ଭାତ ଦେଲେ ଖାଇଆକୁ, ମାଛ ଭାତ ଖାଇ ଦେଇଛି। ପେଟେ ଟିଏ ଖାଇଦେଲି, ବୁଝିଲେ! ଭାରି ବଢିଆ ଲୋକ। ତିନି ଖଣ୍ଡ ମାଛ ଦେଇଥିଲେ। ଆଉ ଆଉ, ଭାତ ଦୁଇଥର ମାଗିକି ଖାଇ ଦେଇଛି। ବୁଝିଲେ! ଆଉ, ଭୋକ ଜୋର, ଆଇ ଆଜ୍ଞା, ମଜୁରୀ ଲୋକ ଆଉ କଣ କରିବି? ମାଗିଲା କୁ ମୁଁ ଭାବିଲି ଆଜ୍ଞା, ମାଗିବିନି ବୁଝିଲେ! ତ ତାଙ୍କ ବୋଉ ମାଟି ଭାରି ଭଲ ଲୋକ। ସିଏ ଦୁଇଥର ଆଣି ଭାତ ଦେଲେ। ଏବଂ ପଛରେ ଗୋଟେ ଖଣ୍ଡ ମଧ୍ୟ ମୁଣ୍ଡ ମାଛ ଗୋଟେ ଦେଲେ। ଭାରି ଖୁସି ଲାଗିଲା। ଆଉ କ ତକାରୀ ଟି ଆଜ୍ଞା ଭାରି ଭଲ ହେଇଥିଲା, ବୁଝିଲେ!
ଆଜ୍ଞା।
ଆଉ ଆପଣଙ୍କ ଘରେ ମାଛ ତକାରୀ ହଉଛି ନା ହଉନି ଆଜ୍ଞା?
ଆଜ୍ଞା, ହଉଛି। ଆମର କାଲି ହୋଇଥିଲା, ଖାଇଥିଲୁ ଆଉ।
ଆଉ ବନ୍ଧୁ ଆପଣ ସେପଟେ ଯଦି କିଛି ମାନେ ଅଳ୍ପ କାମ ଥିବ, ବର୍ଷା ଦିନରେ ବୁଝିଲେ ନା ଆଉ ଏବଂ ଆଚ୍ଛା ଆବଦ୍ଧ ଥ ଗ ସ୍ଥଳୀରେ କାମ ଥିବ ଯଦି ମତ୍ ମତେ ନିଶ୍ଚୟ ଜଣେଇବେ, ବୁଝିଲେ? ମୁଁ ଆଜ୍ଞା ଦିନ ମଜୁରିଆ ଆଉ, ବୁଝିଲେ! କିଛି କହିନା ଖର୍ଚ୍ଚ ଚଳିବା ପାଇଁ ଇଏ ଛୋଟ ମୋଟ କାମ ମଧ୍ୟ ହଉ ସବୁ ପ୍ରକାର କାମ କରିବି, ବୁଝିଲେ! ଆଉ ବ-ବନ୍ଧୁ ଆପଣଙ୍କର ବିଲ ଅଛି?
ହଁ, ବିଲ ଅଛି।
ବନ୍ଧୁ, ବିଲରେ ମଧ୍ୟ ମୁଁ ରୁଆ ରୁହି କାମ କରେ, ବୁଝିଲେ! ଯଦି ଆପଣ ଘର ଲୋକଙ୍କୁ ପଚାରିଏ ଆପଣ ବାପା ଭାଇଙ୍କୁ, ଯଦି ଆପଣ ଭାଇ ବାପା ଭାଇ ଲୋକ୍ ଲୋକ ଲଗେଇ କାମ କରୁଛନ୍ତି, ବୁଝିଲେ? ତା, ହେଲେ ଆପଣ ମତେ ନିଶ୍ଚୟ ଡାକିବେ। ମୁଁ, ଆଉ ଆ-ଆମ ଗାଁ ଆମ ଗାଁ ରେ ମଧ୍ୟ ସମସ୍ତଙ୍କର ବୁଣା ବୁଣି କାମ କରେ। ଆଉ, ବନ୍ଧୁ ଆପଣ କଣ କହୁଛନ୍ତି, ବର୍ତ୍ତମାନ?
ମୁଁ, ଏଠି ବସିଥିଲି-ଇ ବସିକି ଉମ୍ ଇଏ ଦେଖୁଛି ପାଗ କଣ ହେଇଛି? ସନ୍ଧ୍ୟା ତ ହୋଇଗଲାଣି, ଠାକୁର ଘରେ ଟିକିଏ ନମସ୍କାର ହୋଇ ଆସିକି ବସିଛି ଆଉ।
ଆଜ୍ଞା, ଆପଣ ଠାକୁର ପୂଜା କରୁଛନ୍ତି।
ନିଶ୍ଚିନ୍ତ, ଆମେ ଠାକୁର ଓଡିଆ ଯେହେତୁ, ଆମେ ଠାକୁର ପୂଜା କେମିତି ଛାଡି ପାରିବୁ?
ନାଇଁ ଆଜ୍ଞା, ଠାକୁରପୁଜା ତ ଛାଡି ହବନି। ଆମେ ତ ଆଜ୍ଞା, କାମରୁ ଆସୁଛୁ ସଂଧ୍ୟା ସାତ୍ ତଟା ହେଇଯାଉଛି, ବୁଝିଲେ! ଆଜି ଟିକେ ବେଳାବେଳି ରେ ପଳେଇ ଆସିଛି। ଯେମିତି ଆପ୍ ଆପଣଙ୍କୁ ପୂର୍ବରୁ କହିଥିଲି, ଜମା ତିନିଶହ ଖଣ୍ଡ ଇଠା ବସେଇବାର ଥିଲା। ସେଥିପାଇଁ ଆଜ୍ଞା, କମ୍ କାମ ହେଇଛି, ବୁଝିଲେ!
ଆଜ୍ଞା, ଆଜ୍ଞା।
ବନ୍ଧୁ ଆପଣଙ୍କ ଶବ୍ଦ କିଛି ଅ-ଆସୁଛି, ସେପଟୁ ଆପଣ ଟିକ ଦୂରେ ଯାଉ
ଏଇ ଟିକେ କ୍ଷୀର ବାଲା ଆସିଥିଲେ ତ, କ୍ଷୀର ଦବା ପାଇଁ, ହୁଁ। ତ ଟିକେ ପାର୍ଟି କରିଦେଲେ ଆଉ, ଆଜ୍ଞା କୁହନ୍ତୁ ଏବେ ଆଉ ଆସିବନି।
ନାଇଁ, ଆପଣ କ୍ଷୀର ମଧ୍ୟ ପିଉଚନ୍ତି?
ଏଇ ଟିକେ ଆମର ଛୋଟ ପିଲା ଅଛନ୍ତି ତ, ସେଥିଲାଗି ଆମର ଟିକେ କ୍ଷୀର ଦରକାର ହଉଚି, ଆବଶ୍ୟକ ହୋଉଚି।
ଆପଣ କ୍ଷୀର କେତେ ଟଙ୍କା ଲେଖାଁ କିଣୁଚନ୍ତି? ଖିର କେତେ ଟଙ୍କା ଲେଖାଁ କିଣୁଚନ୍ତି।
ମୁଁ ଜାଣିିନାହିଁ ସେଇଟା, ତ ବାପା ବୁଝୁଚନ୍ତି ମୁଁ ଜାଣିନି।
ଆଜ୍ଞା ଆଜ୍ଞା, ଠିକ ଅଛି ଶୁଣନ୍ତୁ ବନ୍ଧୁ, କାଲି ମଧ୍ୟ ଗୋଟେ ଜାଗାରେ କାମ ଅଛି, ବୁଝିଲେ?
ଆଜ୍ଞା।
ସେଠି ତାଙ୍କର ଏକ, ମାନେ ଲାଟି୍ନ୍ ଟାଙ୍କି ଯୋଉ ନନ୍ଦ ଥାଏ, ଆପଣ ଜାଣିଚନ୍ତି ନା?
ଆଜ୍ଞା ଜାଣିଚି।
ସେ ନନ୍ଦ ବସେଇବାର ଅଛି, ଛଅ ଖଣ୍ଡ ନନ୍ଦ ବସେଇଲେ, ବୁଝିଲେ
ବାପା ବି ରାଜମିସ୍ତ୍ରୀ ଅଛନ୍ତି। ତ, ମୁଁ ଟିକେ କିଛି କିଛି ଶୁଣିଚି, ସେ ବିଷୟରେ ଯା
ଆଜ୍ଞା ଆଜ୍ଞା।
ଆପଣ ଯେମିତି କହିଲେ ଆପଣ ମିସ୍ତ୍ରୀ ଅଛନ୍ତି, ମୋ ବାପା ବି ମିସ୍ତ୍ରୀ ଅଛନ୍ତି।
ଆଜ୍ଞା, ବୁଝିଲି ବନ୍ଧୁ, ତାହେଲେ ଆପଣ ତଥାପି ମଧ୍ୟ କିଛି କାମ ଥିଲେ, ଛୋଟ ମୋଟ କାମ ଆପଣ ମତେ ଜଣେଇବେ, ବୁଝିଲେ? ଆଉ ଆପଣଙ୍କ ବାପା ତ ରାଜମିସ୍ତ୍ରୀ ହେଇଗଲେଣି, ତାଙ୍କୁ ସବୁବେଳେ ଲୋକ ଚର୍ଚ୍ଚାରେ ଡାକୁଥିବେ। ବୁଝିଲେ, ତାଙ୍କର ଚାହିଦା ଥିବ, ଆମେ ତ ଆଜ୍ଞା ଲୋ ଲେବର ଲୋକ, ଏବେ ବର୍ତ୍ତମାନ, କିଛି ବର୍ଷ ପରେ ଆମେ ମିସ୍ତ୍ରୀ ହବୁ, ବୁଝିଲେ।
ଆଜ୍ଞା ଆଜ୍ଞା।
ଆପଣ ଟିକେ ଆମକୁ କାମ ଯୋଗେଇଲେ, ଆମେ ଟିକେ
ହଁ, ମୁଁ ବାପାଙ୍କ ସହିତ ଉ କଥାବାର୍ତ୍ତା ହେଇଯିବି। ଯଦି ବାପା କହିଲେ ତ, ଆପଣଙ୍କ ଆପଣଙ୍କୁ, ତାଙ୍କ ସହିତ ନେଇଯିବେ କାମ କାମରେ ଆଉ।
ନାଇଁ ଆଜ୍ଞା, ସେସବୁ କରନ୍ତୁନି କାରଣ କଣ କହିଲେ, ମୁଁ ଟିକେ ବର୍ଷା ଦିନ ଅଧିକ କାମ କରିବାକୁ ଭଲ ପାଏନି, ବୁଝିଲେ? ଏବେ ବର ର୍ତ୍ତମାନ ଆଉ କିଛି ଦିନ କାମ ହବ, ତାପରେ ବିଲ ବାଡି କାମ ରହିଯିବ ବୁଝିଲେ?
ଆଜ୍ଞା ଆଜ୍ଞା।
ଫଳରେ କାମ ଟିକେ ବନ୍ଦ ରହିବ, ବୁଝିିଲେ ବନ୍ଧୁ। ତା ଘରୁ, ଆଜ୍ଞା, ଆମ ଆଡେ ତ ଧାନ ଚାଷ ଫସଲ, ଆଉ ତ କିଛି ନାହିଁ ବନ୍ଧୁ ଆଉ। ଆଉ ଘରେ ଟିକେ ମୋ ସ୍ତ୍ରୀ ଟିକେ ଯୋଉ ପରିବା ପତ୍ର ଗଛ ଲଗାଉଚି ସେଇ ଟିକେ ପନିପରିବା ଗଛରୁ ଖପ-ଖ-ଖାଇ ଆମ ଖା ମାନେ
ଲଗାନ୍ତୁ, ଯୋଉ ଏଠି ତ ଆମର ବାହାରେ ଯୋଉ ପନିପରିବା ମିଳୁଚି, ସେଥିରେ ତ ସାର ମସଲା ଦେଇ ଦଉଚନ୍ତି, ବାରିରେ ହେଲେ ନିଜେ ଲଗେଇଲେ ଟିକେ ସୁସ୍ଥ ମ ରହିବେ କି, ଭଲ ଖାଇବା ଖାଇବେ।
ଆଜ୍ଞା ଆଜ୍ଞା ଠି, ନା ଠିକ୍ କହୁଚନ୍ତି ଆପଣ। ବନ୍ଧୁ ଆ ଆଜି ଯାହା ଘରକୁ କାର୍ଯ୍ୟ କରିଆକୁ ଯାଇଥିଲି, ବୁଝିଲେ? ତାଙ୍କ ତାଙ୍କର ଏକ ବଡ କୁକୁର ଅଛି, ବୁଝିଲେ?
ଆଜ୍ଞା।
ଯିଏ କିି, ମାନେ କଣ କହିଲେ, ସିଏ ଟିକେ ବହୁତ ଡ ମାନେ ଭୁକୁଛି ଯେତେବେଳେ ଡର ମାଡୁଚି ବୁଝିଲେ ବନ୍ଧୁ, ମୁଁ ଆଜି ଇଟା ବସେଇଲା ସମୟରେ, ସେ ମତେ ଆଜି ପ ପଛପଟୁ ଟିକେ ରାମ୍ପି ଦେଇଚି, ତ ବନ୍ଧୁ, କଣ ଏଟା ପାଇଁ ମେ ଡକ୍ଟର ଯିବ ପା କୁ ଯିବି ନା ବନ୍ଧୁ ସେଟା କି ଦରକାର ନାଇଁ।
ଡକ୍ଟରଙ୍କୁ ଦେଖାନ୍ତୁ, ଆଗୁରୁ ତ ଉଁ ମୁଁ ଜାଣିଥିଲି କି ଘର ଲୋକ ଯାହା କୁହନ୍ତି ଆଗୁରୁ କଣ କଲରା ପତ୍ର ବାଟିକି ଲଗାନ୍ତି। ଆଉ କଣ ହଳଦୀ ଲେପ କରିଦିଅନ୍ତି, ତ ଏବେ ତ ଆମେ ଜାଣିଚେ ଆମର ମ ମ ଫାଷ୍ଟ ହଉଚି ଆମର ଦେଖେଆ, ଡାକ୍ତରଖାନା ଯିବାଟା ନିହାତି ଆବଶ୍ୟକ ଆମକୁ। ତ ନିଶ୍ଚିନ୍ତ ଆପଣ ଯାଇକି ଗୋଟେ ଟୀ ଟୀଟାନିସ୍ ହୋଉ କି ଉ ଆ ଯାହା ଡାକ୍ଟର ଯାହା ଆପଣଙ୍କୁ କହିବେ ସେଇ ହିସାବରେ ମେଡିସିନ ହଉ ଇଂଜେକ୍ସିନ ହଉ ଯାହାହେଲେ ବି ନେଇ ଆସିବେ ଯାଇଁ।
ନାଇଁ ନାଇଁ ବନ୍ଧୁ ନେଇଯିବି ଯେ, ମୁଁ ଏପର୍ଯ୍ୟନ୍ତ ଆମ ଘରେ ଜଣାଇ ନାହିଁ ମୋ ସ
ନାଇଁ ନାଇଁ ଜଣେଇ ଦିଅତୁ ଜଣେଇ ଦିଅନ୍ତୁ।
ଶୁଣନ୍ତୁ ଜଣେଇଲେ ଘରେ ମଧ୍ୟ ସେ ମତେ ପାଟି ପାଟି ତୁଣ୍ଡ କରିବେ ବୁଝିଲେ ଏବଂ କାଲିଠାରୁ କାମକୁ ଯିବାକୁ ଦେବେ ନାହିଁ ଆପଣ ତ ଜାଣିଚନ୍ତି ବର୍ଷା ଦିନ ଆଜ୍ଞା ରୋଜଗାର କମ୍ ତ ବନ୍ଧୁ ମୁଁ କାଆକୁ କିଛି ନ କଇ କାଲି କାର୍ଯ୍ୟରୁ ଫେରିଲା ସମୟରେ ଟିକେ ଆମ ଏକ ଗୋଷ୍ ଟି କେନ୍ଦ୍ର ମେଡିକାଲ ଅଛି ବୁଝିଲେ, ସେଠି ଯାଇ ଟିକେ ଡକ୍ଟରଙ୍କୁ ଦେଖେଇ ଦେବି ଆଉ, ଆପଣଙ୍କ ଉପଦେଶ ମାନିବି ଆଉ, ବୁଝିଲେ। ନା ବନ୍ଧୁ ଗୋଟେ ରାତି ଭିତରେ କିଛି ହବନି ତ?
ଆଜ୍ଞା, ନାଇଁ ଦେଖେଇ ଦିଅନ୍ତୁ ଏବେ ଯାଇଁକି ଗୋଟେ ଆମର କଣ ଟିଟାନିସ୍ ମିଳୁଚି ସେଇଟା ନେଇକି ଯାଇକି ନେଇଯାଆନ୍ତୁ।
ନା ବନ୍ଧୁ ଏତେ ପଇସା ଆମ ପାଖରେ ନାହିଁ ବୁଝିଲେ।
ଆଜ୍ଞା, ତ କାଲି ସକାଳେ ଯିବେ ଅ ଦେଖିକି ଟିକେ ପଇସା ଆମକୁ ତ ସରକାର ଆମକୁ ଯୋଗଉଚି ନା। ଆମକୁ ସୁ ଡାକ୍ତରଖାନା ଖୋଲିଚି ସରକାର।
ନାଇଁ ବନ୍ଧୁ ଜାଣିଚି ଯେ, ଆପଣ ଏଇନା କହୁଚନ୍ତି ଯେ ମାଗଣା କ ମାନେ ଇଞ୍ଜେକସନ ଦେବେ। ସେଠିକି ଗଲା ପରେ ଆଜ୍ଞା ସେ ଯଦି ପଇସା ଫଇସା ମାଗିଲେ ତାଲେ ଆମେ ମଧ୍ୟ ମୋ ପାଖେ
ସା ମାଗିଲେ ବି ଆପଣଙ୍କୁ ଦବାକୁ ପଡ଼ିବ ତ ଆପଣ ଯଦି ଦେହକୁ ଆଗେ ନ ଦେଖିବେ ଏମତି ଲୋକ ହଇରାଣରେ ଅସୁବିଧାର ସମ୍ମୁଖୀନ ହଉଚନ୍ତି, ଏମତି ପଇସା ପାଇଁ ଲୋକ ଯଦି ଆମର ପଇସା ନାଇଁ ତ ଆମେ ଉ ଦେଖେଇବାନି ଚି ଚିକିତ୍ସା କରାଇବାନି ତ ଆମକୁ ପରବର୍ତ୍ତୀ କାଳରେ ଆମକୁ ହିଁ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ।
ନାଇଁ ନାଇଁ ବନ୍ଧୁ ସେଭଳି କିଛି କଥା ନାଇଁ ବୁଝିଲେ, ଆମେ ବର୍ତ୍ତମାନ ଯୋଉ ମଜୁରୀ କରିଆକୁ କାଲି ଯିବି ବୁଝିଲେ, ତ ମଜୁରୀ କରି ଆସିଲା ବେଳକୁ ଯଦି କିଛି ଧନ ମତେ ମିଳି ଯିବ ବୁଝିଲେ ନା କିଛି ଅର୍ଥ ଦେଇଥିବେ ତାହେଲେ ସେଇ ଅର୍ଥ ଧରି କି ମୁଁ ବରତ ମେଡିକାଲ ପଳେଇବି ବୁଝିଲେ।
ଆଜ୍ଞା।
ହଁ ତାଉତ୍ ତାପରେ ଆସିିକି ଘରେ କହିଦେଲେ ଆଉ ବୁଝେ ପାଟି କରିବେନି ଏପନ୍ତ ଘରକୁ ପଳେଇ ଆସି ସାଇଲେଣି ବୁଝିଲେ। ଆଉ ଯୋଉ ଯା ଯୋଉ ବାବୁ ଘରକୁ ଆଜି କାମ କରିବାକୁ ଯାଇଥିଲି ସେ ଯୋଉ ପାଆଁଶ ଟଙ୍କା ଦେଇଥିଲେ ବୁଝିଲେ ତା ମଧ୍ୟ ମୁଁ ହାଟ କରି ନେଇ ଆସିଛି ବୁଝିଲେ।
ଆଜ୍ଞା ଆଜ୍ଞା।
ତା ନଥିଲା ଆଉ ଛୁଆଙ୍କ ପାଇଁ ଟିକେ ବରା ଫରା ସବୁ ନେଇଆସିଛି ବୁଝିଲେ ଏଭଳି ସବୁ ଜିନିଷ୍ ଷ ନେଇ ଆସିଲା ବେଳୁ ଆଉ ମୋ ପାରେ ଟିକେ ଶହେ ଟଙ୍କା ଟେ ବଳିଛି ବୁଝିଲେ।
ଆଜ୍ଞା।
ସେଥିପାଇଁ ଆଜି ଯାଇ ହବନି ବିଳମ୍ବ ହୋଇଗଲାଣି। କାଲି ନିଶ୍ଚୟ ଯାଇଁ ଟିକେ ଆପଣଙ୍କ ଉପଦେଶ ମାନ୍ ଆଜ୍ଞା ଆଜ୍ଞା ନାଇଁ ଦେଖେଇଦେବି। ନାଇଁ ବନ୍ଧୁ ଶୁଣନ୍ତୁ ମୁଁ କଣ କହୁଛି ଆପଣଙ୍କୁ। କୁକୁର ଯୋଉ ରାମ୍ପି ଦେଇଚି ବୁଝିଲେ ରକ୍ତ ବାହାରି ନାହିଁ ବୁଝିଲେ ଖାଲି ଟିକେ ଉପରୁ ରାମ୍ପି ଦେଇଚି ତା ଫଳରେ ମୁଁ ଡର ମଧ୍ୟ ଛାତିରେ
ସିଏ ବିଦେଶୀ ନା ଦେଶୀ କୁକୁର?
ଆଜ୍ଞା ସେ ବିଦେଶୀ କୁକୁର ବୁଝିଲେ
ଆ ବିଦେଶୀ କୁକୁର ତ ରକ୍ତ ବାହାରି ନାହିଁ ତ ଠିକ୍ ଅଛି। ଯଦି ଆପଣଙ୍କର ରକ୍ତ ବାହାରିଥାନ୍ତା ନିଶ୍ଚିନ୍ତ ଆପଣଙ୍କର ଡାକ୍ତରଙ୍କର ପରାମର୍ଶ ନବାଟା ଠିକ୍ ହୋଉଥାନ୍ତା।
ଆ ଯା ହଉ ବନ୍ଧୁ ମୋ ପାଞ୍ଚଶହ ଟଙ୍କା ବଞ୍ଚିଗଲା ଖାଲିର
ମୁଁ ଜାଣିଚି ଆମ ଆମ ପଡ଼ିଶା ଘର ଗୋଟେ କୁକୁର ରଖିଚନ୍ତି ମତେ ବି ମଧ୍ୟ ଉଁ ସେ କୁକୁରଟି ରାମ୍ପି ଦେଇଥିଲା ତାଙ୍କ ଘରର ଲୋକ କହିଲେ କି ଉଁ କୁକୁରମାନଙ୍କୁ ଇଞ୍ଜେକ୍ସନ ଦିଆଯାଏ। ସେ କଣ ମାସକୁ ମାସ ଦିଆଯାଏ କି କଣ ଏମିତି ହୁଏ ଦେଦ ସେଥିଲାଗି କି ସେ କହିଲେ ବେଶୀ ଇଏ ନାହିଁ ଆପଣ ଟିକେ ଲାଇବଏ ସାବୁନ ଯୋଉ ଥାଏ ସେଇଟା ଅଛି ଆପଣଙ୍କର?
ନାଇଁ ବନ୍ଧୁ ସେଭଳି ତ ଆମର ସାବୁନ ବନ୍ଧୁ ଲଗାହୁଏନା ବୁଝିଲେ
ତା ହେଲେ ଠିକ୍ ଅଛି ହଳଦୀ ଯଦି ଥିବ ଟିକେ ଲେପନ କରିଦେବେ ତାହେଲେ ଆପଣଙ୍କର ଟିକେ ବିସ୍ ଛ ଯଦି ଭିତରକୁ ଯାଇଥିବ ତାହେଲେ ଆଉ ଯିବନି ଆଉ ରକ୍ତ ବାହାରିଥିଲେ ଟିକେ ଅସୁବିଧା ହେଇଥାନ୍ତା।
ନାଇଁ ବନ୍ଧୁ ରକ୍ତ ତ ବାହାରି ନେଇଁ ବୁଝିଲେ ଏଇଭଳି କଥା ଯାହା ବନ୍ଧୁ କିଛି ହବନେଇଁ ତ ଆମର ତ ଠାକୁର ଅଛନ୍ତି ଆମ ସାଥିରେ ଗରିବ ଲୋକଙ୍କର କଣ ହେବ। କଣ ଆଉ ଅବଶ୍ୟ ହବ ଦିନେ ତ ଦିନେ ସମସ୍ତଙ୍କୁ ମରିବାର ଅଛି ବନ୍ଧୁ ଏଇ ଗୋଟେ
ଆଜ୍ଞା ନିଶ୍ଚିନ୍ତ ସେଇଟା ତ ସତ ତାପରେ ଆମକୁ ବି ମଁ ସତର୍କ ରହିବାଟା ଠିକ୍ ନା।
ଆଜ୍ଞା ଆଜ୍ଞା ନା ବନ୍ଧୁ ଶୁଣନ୍ତୁ ମୋ କଥା। ଏମ ଏ ମୋ ସ୍ତ୍ରୀ ଡାକିଲାଣି ବୁଝିଲେ ମୁଁ ଆପଣଙ୍କୁ ଆଉ କିସ୍ ସମ ପରେ ଯୋଗାଯୋଗ କରୁ ଆମେ କଥା ବୁଝିଲେ ବନ୍ଧୁ।
ଆଜ୍ଞା।
ରହୁଚି ବନ୍ଧୁ।
ଆଜ୍ଞା ର